ହଁ ହଁ ହଁ ଶୁଭିଲା ଶୁଭିଲା ଏବେ। ଏବେ ଟିକେ ମତେ କଇବେ ପୂଜା ବ୍ରତ କଥା କଇବେ ଟିକେ ଜାଣିବାକୁ ଚାହୁଁଚି କି ଆପଣ ଯୋଉ କରନ୍ତି ଗୁରୁବାର ଓଷା ସେଟା କେମିତି କଣ? ହୁଏ ଯୋଉ ମାଣବସା ଗୁରୁବାର କେମିତି କଣ ହୁଏ? ହୁଁ ହୁଁ କେମିତି ମାଣବସା ଗରୁଟା ତାର କଣ ପଦ୍ଧତି ସବୁ? କେମିତି ମାସେ ମାସେ ହୁଏ ନା କେମିତି କଣ ହୁଏ?
ମାଣବସ ଗୁରୁବାର ମାସ ଗୋଟେ ମାସ ଯେ। କରିବା ପାଞ୍ଚ ପାଳୀ। କରିବ ଯିଏ ନ କରିପାରିବ ମାସ ଭିତରେ ଗୋଟିଏ ପାଳି କରିବ ସିଏ ହେଲା ସେ ମାଛଟା ସାର ଆମିଷ ଖାଇବେନି। ଧାନ ଗଉଣୀରେ ଧାନ ବସିବ ଆଉ ତାର ଧାନ ଗୋଟେ ପେନ୍ଥା ଅସି ଖଟୋଲ ଦେରେ ମୂଳା ଥୁଆ ହବ ଆଖୁ ଥୁଆ ହେବ ପଦ୍ମକଡ଼ ଥୁଆ ହବ ଠାକୁରଙ୍କ ମୂର୍ତ୍ତି ଥୁଆ ହେବ। ଏମିତି ଖଟୁଲେ ଗୁଆ ଧାନ କଉଡ଼ି ଧାନ ହଁ ଧାନ ପିଣ୍ଡାଟା ଦ ଦରକାର ତାଙ୍କ
ଓଢଣା ଓଢଣା ଦରକାର ନା ଦରକାର ନାହିଁ।
ହୁଁ ଓ଼ଢଣା ଦରକାର।
ହଟୁଲି।
ଓଢ଼ଣା ଦରକାର ତ କହିଲି ଆଗେ ପ୍ରଥମେ ଖଟୁଲି ଥିିଆହବ, ଖଟୁଲି ଉପରେ ଗୋଟେ ଶେର ଥୁଆ ହେବ, ଶେର ଦେହରେ ଧାନ ଶର ନୁହେଁ ଗଉଣୀରେ ଥୁଆହବ, ହେ ମାଣବସ ନା ଗଉଣୀରେ ଦିଆହେବ ଧାନ ପୁରା ଗଉଣିଆ ପୁରା।
ଗୋଟେ ପଦ୍ମକଟ ଥୁଆ ହେବ ତାପରେ ହଳଦୀରେ ତିନିଟା ଗୁଆ ଧୋଇକି ଥୁଆ ହେବ ତା। ପରେ। ଧାନ ପେନ୍ଥାଟା ଥୁଆ ହୋଇଇକରି ମୁଣ୍ଡରେ ତାଙ୍କ ଓଢ଼ଣଟା ପକାଇଦେବେ ବୋଉ ଭଳିଆ ପୁରରା ସଜା ହେବ ତାପରେ ଗୋଟେ ପଦ୍ମକଡ଼। ତାପ ତାପରେ ଗୁଆ, କଉଡ଼ି, ମୂଳା, ଆଖୁ ଏଇରା ସବୁ ଠାକୁରଙ୍କୁ ସଜା। କଢ଼ା ଫଢ଼ା ଦେଇକରି ଚନ୍ଦନ, ସିନ୍ଦୁର ଦେଇକି ପୁରା ଠାକୁର ଏଇଠି ସଜାସଜି ହେଇଗଲା, ଥା ଥା ଏଇଟା ପ୍ରଥମ ଠାକୁର ସ୍ଥାପନ କରିଦେଲେ।
ଆପ ସରିଗଲା ତାପରେ।
ଭୋଗ ତାପରେ ଭୋଗ ହେଇସାରିଲା ପରେ ଥାପି ଦେଇକି ଛାଡ଼ିଦେବେ କଳସ ବସିବ, ଆମ୍ବ ଡାଳ ତାହରେ ଦିଆହେବ, ପଇଟ ଗୋଟେ ଥୁଆ ହେବ ଧୂପ୍। ଦୀପ, ବ୍ରତ କଥା। ତା ଥାଉ ଥିବା ହୋଇଇ ପାଣି ଫାଣି ବୁଲା ହୋଇ ଭୋଗ ଭୋଗ ହେଇ। ପ୍ରଥମରେ ଏଇଟା ସ୍ଥାପନା ହେ ବି ସରିଗଲା ପୁଣି ଦଶଟା ବେଳକୁ ଆଉଥରେ ଭୋଗ। ବହିପଢ଼ା ହେବ। ଭୋଗ ହେବ ଭୋଗ ହେବ ଦଶ ପ୍ରକାରେ ଦଶ ପ୍ରକାର ସେଥିରେ ଭାତ ଡାଲ୍। ପଠାଜ ପଠ ମନ୍ଦା ପିଠା ଆଉ। ଦଏ ପିଠା ଆଉ ଇଏ ଏମିତି କରିକି। ଆଉ। କୁଣ୍ଡା ରୋଡ଼ କଣ? ଏମିତି ଅରୁଆ ଚାଉଳ ଖେଚୁଡ଼ି ଅରୁଆ ଭାତ ଏଇମିତି ଆଉ ଗୋଟେ ବଢ଼ି ଫଡ଼ି ପକେଇ ଆଳୁ ଫଳି ପକେଇ ଗୋଟେ ମୂଳା ଫଳାଆ ପକେଇ ଗୋଟେ ତରକାରୀ ହେବ, ଏଇମିତି ଦଶ ପନ୍ଦର କୋଡ଼ିଏ, ଏମିତି ଆମେ ଦଶ ପ୍ର୍ରକାର ଭୋଗ ହେବ କିନ୍ତୁ ଦଶ ପ୍ରକାରରୁ। ୁ ଅଧିକ ଆଇଟମ୍ କରନ୍ତି। ଏମିତି କରି ଭୋଗରାଗ କରି ଠାକୁରଙ୍କୁ ଦଶଟା ବେଳକୁ ଭୋଗରାଗ, କରି ଆଉ ଦେଇକି ପାଣି ଫାଣି ବୁଲାଇ ୱାଇଫାଇ ପଢ଼ି ଶଙ୍ଖା ଫଙ୍ଖା। ଧଳା ଲୁଗା ହଁ ଶୁକ୍ଳା ଲୁଗା ଆଡ଼େ ପିନ୍ଧିବେ। ଧଳା ଲୁଗା ଆଡ଼େ ପିନ୍ଧିବେ। ପିନ୍ଧିକି ଭୋଗରା କରି ସେଇଠୁ ସେଇ ଭୋଗଟା ଦଶଟା ବେଳେ ଯେଉଁ ଭୋଗଟା ସେଇଟା ବାରଟା ହେଇଯିବ। ଭୋଗା କରି ସାରିକି ଠାକୁର ନମସ୍କାର ସୂର୍ଯ୍ୟଙ୍କୁ ସୂର୍ଯ୍ୟଙ୍କୁ ଅର୍ଘ ଦିଆହେବ। ସେଠୁ ଶହିଲାଠାର। ଘରେ ଯଦି ବଡ଼ ବଡ଼ ଗୁରୁଜନ ମାନ ଥିବେ ତାଙ୍କୁ ନମସ୍କାର- ତାପରେ ଭୋଗଟାକୁ ସମିତିକି ଆମରି ଏଇ ଘର ପରିବାରଲୋକ ସମତିକି ବଣ୍ଟା ହେବ ସେ ଖାଇବେ। ଖାଇ ପିଇ ସାଇଲା ପରେ ତାପରେ ଭୋଗ ଲାଷ୍ଟରେ ଆମେ ସବୁ ପାଇବୁ। ବ ହଁ ହଁ ହଁ ହଁ ହଁ ଏଟା ଛଡ଼ି ଦେଲେ ଆଁ? ଧୂପ ଦୀପ ଉଁ ବଳିତା ସ ଯେଉଁ ଝୁଣା ସବୁ ଆକୁ ଦିଆହବ ଦେଇଦୁଆକି କର୍ପୁର ଆଳତି ହବ ହେଇସାରିଲା ପରେ ତା ବ ବନ୍ଦାପନା ହେଇସାରିକିରି ଭୋ
ଠିକ ଅଛି। ତାହେଲେ ଗୋଟେ ଯୋ ଯୋଉ ସାବିତ୍ରୀ ବ୍ରତ ଆଉ ଯୋଉ ସାବିତ୍ରୀ ବ୍ରତ କେମିତି କଣ ହୁଏ?
ସବୁଠୁ ପ୍ରଥମେ ଆମର ଓଷା ଆସିବ ଉଁ
ସେଠି ଚିତଉ ଅମାସିଆ
ଚିତୋଉ ଅମାସାରେ ଚୂନା ଚାଉଳ ହବ ଚିତୋଉ ଏଡ଼ିକି ଏଡିକି ସାତୁଟା ଚିତୋଉ ହବ ଚିତୋଉ ହେଇସାରିଲା ପରେ ତାକୁ ଅକଳସଳସ ପକେଇ ବସ ସେଇଆ ବାସେଦେଇ ଆମ୍ବ ଡାଳ ହାରିକା ଦିଆହେବ ତାପରେ ଉଁ ଆମର ଯୋଉ ଥିବ ଗୋଟେ ଦାଆ ଫାଁ ସବୁ ଥିବ ଦାଆ ହରିକି ଦାଉଲି ହରିକା କତା ହରିକା ଥୁଆ ହୋଇଇକରି ପୂଜା ହେବ ସାତଟା ପିଠା ସାତଟାଙ୍କ ପିଠା ପାଣି ଛଡ଼ା ହୋଇଯିବ ସେଇ ସାତ ଟଙ୍କା ପିଠା ନେଇକରି ଯିବେ ଆମର ଯଦି ଗାଡ଼ିଆ ପୋଖରୀ ଥିବ ସେଇ ସମୁ ଘରେ ଯେତେଜଣ ଥିବେ ସେତେ ଜଣ ତାଙ୍କ ନାଁରେ ଖଣ୍ଡେ ଖଣ୍ଡେ ଖଣ୍ଡେ ଖଣ୍ଡେ ଖଣ୍ଡେ ଚି ଦିଆ ହେବ। ହଁ କାହାର ଗୋଡ ଗେଣ୍ଡା କାଟିବୁ ନାହିଁ। ସେଥିପାଇଁ ଗେଣ୍ଡା ବର୍ଷସାରା ବିଲରେ ଯଦି ଆମେ ଯାଉଥିବା ସିଏ ଆମର ଗୋଡ଼ କାଟିବ ନାହିଁ।
ଓହୋ ଏନ୍ତି। ତାପରେ ତାପରେ ପୁଣି କୋଉ ପର୍ବ ପଡେ?
ଚିତଉଅମାସା ପରେ ତ ଏଇ ଶାବ ଅଷାଢ଼ ମାସରେ ଶ୍ରାବଣ ଅଷାଢ଼ ମାସରେ ଚିତଉଅମାସା ପଡ଼ିବ। ଆଉ ଗେଟୋଉ ମଙ୍ଗଳବାର ପଡ଼ିବ। ଗେଟଉ ମଙ୍ଗଳବାର ଆମର ବି ଚୁନାଫୁନା ହେବ। ସିଏ ଗେଟୁଉମଙ୍ଗଳ ମଙ୍ଗଳବାର ପୂଜା ଆଳ ଗୋଟେ କଳସ ବସିବ, ଗୋଟେ ବ୍ରତ ପୂଜା ହେବ। ଗେଟୁଉ ମଙ୍ଗଳବାର ଗୋଟେ ବ୍ରତ ପୂଜା ହେବ। କଳସ ବସିବ, ଭଗ, ରାଗ, ଛେନା, ଫେନା, କଦଳିବ ଭଗରା କରି ବ୍ରତ ବନ୍ଧା, ସେ ଗୋଟେ ଏଇଟା ହେଲା ଗେଟୁ ମଣ ଅଷାଢ଼ ମାସାରେ ଟା ସପଡ଼ିଲା ତାପରେ ପଡ଼ିବ, ଶ୍ରାବଣ ମାସ ଶ୍ରାବଣ ଧାରା ଶିରାବଣ ମାସରେ ବୋଲବାମଟା ଅଛି। ଧାରା ଶିରାବଣ ମାସରେ ସେଏ ପାଞ୍ଚଟା ପାଳି। ସେଟେ ବର୍ଷ ମାସ ସାରା ଚା ଆଇଁଶ ଫାଇଁସ ଖାଇବେ ନାହିଁ। ସେଟେ ଛଡ଼ା ହବ। ଶ୍ରାବଣ ମାସ କଥା ଏଟା ଗଲା ବୋଲବମରେ ଏଟା ଗଲା। ଶ୍ରାବଣ ପରେ ଭାଦ୍ରବ ଆସିଲା ଆମର ହେଲା ଭାଲୁକୁଣି ଓସା। ଭାଲୁକୁଣି ଓସା ଭାଲୁ ମାନସପଲେ ଖୁଦୁରୁକୁଣୀ ଓସା। ଆଉ ଖୁଦୁୁରୁକୁଣୀ ଓସା ରେ ପିଲାମାନେ ସବୁ ଭୋର୍ ରୁ ଯିବେ କଢ଼ାପଢ଼ ତୋଳିବେ। ଖ ତୋଳି ତାକୁ ଆସିକି ଠାକୁର କତିକି ପାଣି ପୋଖରୀ କତି ଯିବେ ଗୋଟେ କଣ ହେଡ଼ା କରିବ ଗୋଟେ ମା
କିିଲୋଳେ
କରିବେ। ଝିଅଟା କଣଟେ? ବାଲକନି କିଲ୍ ବାଲକନି
ବାଇ ତୋରାଣି।
ହଁ କରି ତାତ ଅପାମା ବାଲୁକା ବାଲୁକା ବାଲୁକା ତା ଦେହରେ ଅପାମାଦାନ୍ତ କାଣ୍ଠି ହରିକା ସବୁ ଦେଇକି ମନ୍ଦାର କଡ଼ଭରା ଦେଇକରି କଣ ହେଲା। ଝିଅମାନେ ସେ ଗାଧା ଗାଧି କରି କିରି କଣ ଆସିକି ଠାକୁର ଘରକୁ ଯିବେ। ଗୁନ୍ଥେଇ ଗାନ୍ଥେଇ କରି ରଖିବେ। ଚିତା ଫିତା ପକେଇବେ, ପକେଇ ସାରିକିରି ସନ୍ଧ୍ୟାବେଳକୁ ଯିବେ। ଖଇ ଖଇ ଭୋଗରା ଭାଲୁକୁଣି ଓଷାରେ ଧୂପ ଦିପ ଇଏ ସିଏ ସବୁ ଦେଇଦାଇକି ଭୋଗରା ହେବ। ସେଇଟା ଆମର ଭାଲୁକୁଣି ଓଷା ହେଲା, ତାପରେଆମେ ବହିବୋଲା ହେବ। ବଇବୋଲା ସାରିକିରି
ତାପରେ
ଭାଦ୍ର ମାସରେ ଆଉ ଗୋଟେ ବି ଅଛି। ଆଉ ଗୋଟେ କଣ କନି, ଭାଦ୍ର ମାସରେ ଶୁକ୍ଳପକ୍ଷ ଗଣେଶ ପୂଜାଟା। ନା, ନା ଭାଦ୍ର ମାସରେ ଗଣେଶ ପୂଜା ନୁହଁ। ନା କଉ ମାସରେ?
ଭାଦ୍ରବ ପରେ ତ ଆଶିଣ। ଗଣେଶ ପୂଜା ହଁ ଲାଷ୍ଟ କୁ। ହୁଁ ଠିକ୍ ଅଛି ଗଣେଶ ପୂଜା ପଡେ। ତ କେମିତି ହୁଏ ଗଣେଶ ପୂଜା ରୀତି ନିତି?
ସେଥେରେ ସେଁ। ଆଉ ସ୍କୁଲରେ ତ ପୂଜା ହୁଏ। ଗଣେଶ ପୂଜା ଭୋଗ ପାଗ ଭଲ ହଁ ନ୍ତା ପିଲାମାନେ ନଡ଼ିଆ, ଫଡ଼ିଆ ବାଡେଇ ଭୋଅରାଅହେରିଆ କରେଇ
ଆଉ ତମ ଗାଁରେ ହୁଏ ନା ହୁଏନି?
ଗଣେଶ ପୂଜା ବହି ଫଇ ନେଇଥୋଇବେ ନନା ଆସିବେ। ନଡ଼ିଆ ଭୋଗ ରାଗରେ ହିଁ, ଭୋଗ ଫୋଗ ସବୁ କରେ। ନଡ଼ିଆ ଯିଏ ଯେତେଟା ବାଡ଼େଇ କଥା ବାଡ଼େଇବ ବହି ଥୋଇଦେ ତା ପାଣି ବୁଲେଇଦ ଘୋରା କରିବେ
ଏମିତି ସବୁ ରିଚୁଆଲସ ହୁଏ ତାପରେ ଏଟା ତ ଭାଦ୍ବବ ମାସରେ ଗଲା ଭାଦ୍ରବ ପରେ
ଅଶନା ଅଶ୍ୱନା ମାସରେ କାହିଁ କିଛି ଜାଣିପାରୁନ କି ଓଷାର ପଡିବ ବେ କ୍ୟାଲେଣ୍ଡ ଦେଖିଲେ ଜଣା ପଡିବ।
ଆସିନ ପରେ କାର୍ତ୍ତିକ କାର୍ତ୍ତିକ ମାସରେ ଧର୍ମ ମାସ କାର୍ତ୍ତିକ ମାସ ଠାକୁର ମା।
ଓଷା ପ୍ରଥମରେ ଆକେ ମାସଟା ଆଇଁଷ ଛାଡିଦେବେ ତାପରେ ସୋମବାରକୁ ସୋମବାର ପାଣି ଛଡ଼ା ଗୋଟେ ପାଣି ବୁଲାହବ କଦଳୀ ପତ୍ର ପଡିକି ଆଉ ବେଲା ବର ଚାଉଳ ଯଉ ଖେଚୁଡ଼ି ଖେଚୁଡ଼ି ହେଇକରି ପାଣି ବୁଲା ହବବା ବୁଲା ହେଇ ଜଲା। ଏଇଟା ସୋମବାର। ତରକାରା ଦେବତା ପାଇବେ। ପାଇ ସାରିଲା ପରେ। ସୋମବାର ମାସସାରା କିଏ ଆଇସଁ ଛାଡିବେ ଗୋଟେ ହେଲା।
ପ୍ରତି ସୋମବାର ସୋମବାର ପ୍ରତି ସୋମବାର ସୋମବାର କାମ ହୁଏ। ଓ ଆଉ କଣ ପାଣି ଛଡା ଛଡି
ଖେଚୁଡ଼ି ଗୋଟେ ହେବ ନା ଅରୁଆ ଭାତ ଡାଲମା। ହେବ ତାକୁ ପାଣି ବୁଲା ପାଣି ବୁଲାଇ ସାରିଲେ ଠାକୁରଙ୍କୁ ପାଣି ବୁଲ ସାରିଲା ତାପରେ ସେ ଭୋଗ ଟିକଏ ପାଇକିରି ପାଦୂକଟିଏ ପାଇକି ତାପରେ ଅରୁଆ ଅନ୍ନ ପଷ ଅନ୍ନଆର କ୍ଷୟ ଖାଇବେ। ଗଲା କାର୍ତ୍ତି ମାସର ଧର୍ମ ଗଲା ହଁ କୀର୍ତ୍ତନ ଫେର୍ତ୍ତନ ଏଥିରେ ଅଛି ଭଲ ମନ୍ଦସାବରେ ଅଛି କାର୍ତ୍ତିକ ମାସର ଧର୍ମ ହେଲା ତା କାର୍ତ୍ତିକ ମାସ ପରେ ହେଲା ମଗୁଶୁର ମାସ ମଗୁଶୁର ମାସରେ ତ ମା ମାଣବସା କଥା କହିଦେଇଛି ତ ସୁଦଶାବ୍ରତ ଅଛି ସେଥିରେ।
ରମାସରେ।
ସୁଦଶା ବ୍ରତ ଗଲା ସେଥିରେ ମଗୁଶୁର ମାସ କୁରାଳ ପଞ୍ଚମୀ ବୋଲି ଗୁଟେ ଅଛି ମଗୁଶୁର ମାସରେ କୁରାଳ ପାଞ୍ଚମୀ
ହଁ ତାପରେ ଅଛି ଆମରରନ୍ଧାଙ୍ଗ ହବ।
ଲକ୍ଷ୍ମୀ ନାରାୟଣ ପୂଜା ଏବଂ ଠାକୁରହାର ସେଠି ଗଢ଼ା ହେବ ହେଇସାରିଲା ପରେ ପୂଜା ପାଞ୍ଚ ଦିନ ସେ ପୂଜା ଫୂଜା ଭଲ ମନ୍ଦ ସେଠି। ଏ। କୀର୍ତନ ହେଇ ଭୋଗ ରାଗ ହେଇ ପାରେ ଟିକେ ଭଲ ବଡ଼ ଆକାରେ ପୂଜା। ସୋ ହବ ପୁରଳ ମଣିସମରେ।
ତାପରେ। କେମିତି କଣ ସବୁ ପାଞ୍ଚ ଦିନ ଟା ତାଙ୍କ ପୂଜା ରୀତିନୀତି କଣ କେମିତି ହୁଏ ପିଠା ହୁଏ ନା କଣ ହ। ସେ ଯୋଉ ଠାକୁର ମୂର୍ତ୍ତି ସେ ପୁରଳ ପଞ୍ଚମୀ ଠାକୁର ମୂର୍ତ୍ତି କଣ କଣ ହୁଏ‌? ଠାକୁର ମୂର୍ତ୍ତି କଣ କଣ ହୁଏ? ଆରେ କୁରଳ ପଞ୍ଚମୀ ଯୋଉ ଠାକୁର ହୁଅନ୍ତି? ଠାକୁର କଣ ହୁଏ ପଚାରୁଛି? ହୁଁ। ଖାଲି ଲକ୍ଷ୍ମୀ
ଉପରେ ରହିବେ। ଆଉ ତଳେ ରହିବେ ଲକ୍ଷ୍ମୀନାରାୟଣ ମୂର୍ତ୍ତି, ତାପରେ ଦୁଇ ସାଇଡ଼ରେ ସଖିମଖି ତା ହେଲେ ଠାକୁର ଆମର ଏତିକି। ତାପରେ ମଝିର ଗୋଟେ ଯଜ୍ଞକୁଣ୍ଡ ହେବ। ସେଥିରେ ଘିଅ ଫିଅ ପୋଡ଼ାପୁଡ଼ି ହେବ, ଆଉ ଡେଲି ଠାକୁରଙ୍କର ପୂଜା ସବୁ ହବ ଆଉ ଉପଦୀପ କଦ ଉଁ ଉଁ
ଠିକ ଅଛି। ହଉ ସବୁ ଏତେ ସବୁ ଆଲୋଚନା କରିଥିବାରୁ ଧନ୍ୟବାଦ। ଓ କୁହନ୍ତୁ କୁହନ୍ତୁ ତାପରେ, ଆଜି ଯୋଉ କୁରାଳ ପଞ୍ଚମୀ ସରିଲା ତାପରେ କଣ ପଡିବ? କୁରାଳ ପଞ୍ଚମୀ। ପରେ କଣ ପଡୁଛି?
ହୁଁ।
କୁରାଳ ପଞ୍ଚମୀ। ପରେ କଣ ପଡୁ
ପୁରଣ ପଞ୍ଚମୀ ବେଳେ କୁହ ପଡ଼ୁଛି। କୁରାଣ ପଞ୍ଚମୀ ଫଳେ ଗଲା ହଁ ସରିଲା ମ ନୂଆ ବର୍ଷ ପଡ଼ିବ ନୂଆବର୍ଷ ପ୍ରଥମ ନୂଆବର୍ଷ ହେଇଆକରେ କୁରାଣ ପଞ୍ଚମୀ ଗଲା ପରେ ନୂଆ ବର୍ଷ ପଡ଼ିଲା ଆଉ ନୂଆ ବର୍ଷ। ନା କି ସବ ଏବେ ବୁଲାବୁଲି ଭୋଜି ଭାତ କୋଉଠି ଫିଷ୍ଟି ମିଷ୍ଟି ଦୁନିଆ ସେଥିରେ କରିବେ, ତାପରେ ହାପି ନିୱର ହେଲେ ଏତେ ଦୁନିଆ ପୂଜା ପାଠ, ସେଦିନ ସେଦିନ ଗୋଟେ ନୂଆବର୍ଷ। ସେତେବେଳେ ଆମେ ରଜ ପର୍ବ ଭଳିଆ ଗୋଟେ ପର୍ବ ଭଳିଆ ଲାଗେ ନୂଆବର୍ଷ ଦିନ।